ହଁ ଦେଖିଆ ଆଉ ଏଇ ତ ଉଠିଲେ ସିନା କୁଆଡେ ଯିବ ଆଉ।
ସେ ଏପର୍ଯ୍ୟନ୍ତ ଉଠୁନି?
ନା ବା ସେଇଥିପାଇଁ ଘରୁ ଆସିଲି ତା ଘଟେଇକି ଏପର୍ଯ୍ୟନ୍ତ ଉଠେନି।
ଦାନ୍ତ ଫନ୍ତ ବି ଘଷା ଘୁସି ବି କରନଥିବ କିଛି
ନା।
ଆ ଆରେ। ମୁଁ ବି ଭାବୁଥିଲି ନା ଯିବି ବୋଲି ତଙ୍ଗ ସେ କୋଟେ ରହୁଛ ନହେଲେ ମିଶିକି ଯାଆନ୍ତତା ଆଣିକି ଆସନ୍ତି ଖାଆନ୍ତେ।
ହୁଁ ନା ଆମେ ସେପଟୁ ଆମେ ତ ଭାବୁଛ ଏଇଠି ଗୋଠିକେ ହେଉ ଏଠି କଣ ଏଠି ଲିଙ୍ଗପୁର କିଏ ଯିବ ଖାଇବାକୁ ଯିବା ସେଠି ଆଉ ଗୋଟେ ଭିଡିଓ ଆଉ ଗୋଟେ ଭିଡିଓ ଭାଇରାଲ ହୋଉଛି ଦେଖୁଛୁ ତ ସେ ଟୋକା ଟେ ଯୋ ବ୍ଲଗିଙ୍ଗ କରୁଚି।
କାହାର?
ସେ ଗୋଟେ ଚଷମା ବିିନ୍ଧି ଗୋଟେ ପିଲା ଟା।
ଯୋଉ ନଣ୍ଡା ଟା
ନଣ୍ଡା ନୁହଁ ମ ଯୋଉ ଧଳା କଲର ସଟ ପନ୍ଧ ଧଳା ନା ନା ଧଳା କଲର ସାର୍ଟ ପିନ୍ଧିବି ଗୋଟେ ଫ୍ରନ୍ ପିନ୍ଧଥିବ ଏଫ୍ରୋ ଭଳିଳେ ପିନ୍ଧିବ। ଦହିବାର ଦଉଥିବ, ସେଇଠି ଲିଙ୍ଗିପୁର ଯୋଉ ଅନଲିମିଟେଡ ଦହିବାର ପାଖରେ ଗୋଟେ ଅଛି। ସେ ବି ଭିଡିଓ ଭିଡି ପକେଇନା ତାରି ବହୁତ ଭାଇରାଲ ହେଇଗଲାଣି। ସେ ମଝିରେ ପଚାଶ ଟଙ୍କା କରିଥିଲା ଦହିବ ନା ଲୋକ ତକୁ ଗାଳି କଲେ ବୋଲି ସେ ଚାଳିଶ ଟଙ୍କା କରିଦେଇଛି ମାନେ କଣ କହିଲୁ ଚାଳିଶଙ୍କା ଥିଲା। ଆଚୁ ଏଇ ଗ୍ୟାସ ରେଟ୍ ବଢେଇଆ ଯୋଗୁ ଦଶ ଟଙ୍କା ବଢେଇ ଦେଇଥିଲା ଅଧିକ। ହଁ ଲୋକ ଖାଇବେନି କମେଣ୍ଟ କଲେ ବହୁତ, ପଚାଶ ଟଙ୍କା ବହୁତ ହେଇଯାଉଛି।
ଆ ସୌମ୍ୟଙ୍କର ତ ସେମିତି ସୌମ୍ୟଙ୍କର ସାତ ଟଙ୍କା ନେଖା କରିଦେଇଥିଲେ ତାପରେ ଏବେ କାଟି କୁଟି ଫୁଣି ଥରେ ପାଞ୍ଚ ଟଙ୍କା କରିଦେଇଛନ୍ତି।
ହଁ।
ଲୋକ ଗୋଟେ ଭାଇ ଗୋଟେ ଖରା ଭାବିବନି ଭାଇ ତାଙ୍କର ବେପାର ପୁରା ମାନ୍ଦା ହେଇଗଲା ରେଟ୍ ବଢି଼ଲା ଯେତେବେଳେ।
ହୁଁ ଖାଇବି ସେ ଏତେରେ ପଇସା ବଢି଼ଲେ ଖାଇବେ କିଏ? ଭାଇ ଜାଣିଛୁ ନା ଆନା ବଢ଼େଇ ଦେଇଛି ଆଠ ଟଙ୍କା କରିଦେଇଛି ଗୋଟାକୁ।
ଆ କିନ୍ତୁ ଆନାର ଖାଇବାର ରିଜନ ଅଛି କାରଣ ସେଇ ଗୋଟେ ଏମିତି ଜାଗାରେ ଖୋଲିଛି କି ଯୋଉଠ କି ବେଶୀ ଜଳିଖିଆ ଦୋକାନ ନାହିଁ ବୁଝିଲୁ। ଭ ଭିଆଇପି ଏରିଆ ଟା ନା ଶହିଦ୍ ନଗର ଟା କଣ ଆମର ଭ ଆଇ ପି ଏରିଆ ଟା ତ ସବୁ ଲୋକଙ୍କ ମାଡ଼ ସଇଯା
ହୁଁ।
ଏ ଆସିକି ତ ଖାଇବାକୁ ବାଧ୍ୟ ପଇସା ଥାଉ ନଥ ଆଟଲିଷ୍ଟ ଗୋଟେ ହଉ ଯାହା ହେଲେ ବି ଖାଇବେ। ହୁଁ।
ଯୋଟା ହେଇଚି ତା କୋ କ୍ବାଣ୍ଟିଟି ଯେହେତୁ କଟଲେଟ ଦେଖିଲୁ ତୁ ଦି ଏଠି ଆମର କ ଟ୍ଲେଟ୍ ଦଶ ଟଆଁରେ ଯେତିକି ଦିଏ ସେ ଗୋଟାଏ ସେତିକି ଦବ।
ହଁ ତାପରେ ବି ତାର ଟେଷ୍ଟ ବି ଅଛି ଆନର।
ହୁଁ ବାଦାମ ଫାଦାମ ପକେଇ ଦଉଛି କଟଲେଟ ଆଉ କଣ।
ହଁ ହଁ ଭାଇ କୁନୁ ତ ଭାଇ ପୁରା ଫ୍ୟାନ୍ ଭାଇ ସେ କଣ ତାକୁ ହେଲା କୁନୁର ଥରେ କଣ ଭାଗ୍ୟରେ ବାଦାମ ପଡି଼ଯାଇଛି ତ ଭାଇ ସିଏ ପୁରା ଫ୍ୟାନ
ହୁଁ ମୁଁ ତ କେତେ ଥର ପଢିଚି।
ହ ଆ କାଲି ଯିବା କଲେଜେ କାଲି ତ କଂ ସପ୍ରାଇଜ ଟେଷ୍ଟ କହୁଅନ୍ତି ଆମର କାଇଁ କିଛି ଗ୍ରୁପରେ ଏ ପର୍ୟ୍ଯନ୍ତ ମେସେଜ୍ ବି
କାହାର କାହାର ହବ ଏକ୍ଜାମ।
ସେ ଚିକୁର ହବ କହୁଛି ମୋର ସପ୍ରାଇଜ ଟେଷ୍ଟ ଅଛି।
ଆମର ତାଙ୍କର ହବ ନା ସରପ୍ରାଇଜ କଣ ତାଙ୍କୁ କୋସ୍ଚୀନ୍ ଦେଇ ଦେଇଛନ୍ତି ଆଗୁଆ।
ଆମର ତ ଆମେ ଚାଟ୍ ଜିପିଟରୁ ମା ଲେଖି ଦେଇଥିଲୁ ଅର୍ଥରକ। ନାଇ ଏଗୁରା ମାନେ ଏକ୍ଜାମ ଭଳିଆ ଲାଗୁନି କିଛି ମତେ।
ନା।
ତୁ ଆଉ କଣ ପ୍ଲାନିଂ କରୁନୁ ଏ ପ୍ଲସଥ୍ରି ନ କରିକି ଆଉ ଗୋଟେ କଣ କରିବୁ।
ଆଉ ଏତିକୁଳୁ କଂ କରିବୁ।
ଆଉ କିଛି କରିହବନି ଆଉ।
କରିବୁ ତୋର ଯଦି ଡ୍ରପ୍ ନବାର ଅଛି ତୁ କରେ।
ନାଇ ଡ୍ରପ ନ ନେଇ କିଛି
ଡ୍ରପ୍ ନ ନେଇ କଂ କରିବୁ ଆଉ ରାକେଶ ଆମର ଯେମତି ସେଠ ଟିସି ନେଇଗଲା ଏନା ବି ଟେକ୍ କରିବ।
ହଁ ଯେ ବି ଟେକ୍ ଡ୍ରପ ନବା ଏଗୁରା ମତେ କାଇଁ ଟିକେ ସୁଟ କରେନି ମୁଁ ଭାବୁ ସେ କଣ କହିଲୁ ବିନା ଡ୍ରପ୍ ନେଇ ଯଦି କିଛି ହେଇପାରିଲା ତାହେଲେ କାରଣ ଡ୍ରପ୍ ନେଲେ ବର୍ଷ ବର୍ବାଦ୍।
ହୁଁ ଛେଇ କଥା ପା ଡ୍ରପ ନେଲେ ବର୍ଷ ବର୍ବାଦ ଜଦି ବୟସ ଠିକ ଠାକ୍ ଅଛି ତୁ ଡ୍ରପ୍ ନେଇପାରିବୁ।
ଶିବାନୀ କି ଚିନଛୁ ଶିବାନୀ?
ଶିବାନୀ ହଁ ଶିବାନୀ ଜାନ୍ଚି ବୋଧେ ଆମ ସ୍କୁଲରେ ପଢୁଥିଲା ଟି।
ନାଇଁ ନାଇଁ ଆମ ସ୍କୁଲରେ ପଡୁଥିଲା ବ୍ରହ୍ମେଶ୍ଵରରେ।
ଓଉ ଅ ହେଇଥିବ।
ହଁ ତ ସେ ଗୋଟେ ପିଲାଟା ଭାବି ଦେ ଗୋଟେ ସିଏ ଜାଣିଚୁ ନା ନାଇ ଡ୍ରପ୍ ନେଇଥିଲା ମାନେ କାହାକୁ କିଛି କହିଲାନି ମାନେ ଭଲ ପଢେ ସେଇଭଳିଆ ଆଉ ଆଉ ମାନେ ଆଭରେଜ ଆଉ।
ହୁଁ।
ଡ୍ରପ୍ ନେଇଗଲା ତ ପଢିଲାଣି ପ୍ଲସ ଥ୍ରି ଫ୍ଲ ଥ୍ରି ମତେ ପଚାରିଲା କଉଠି ପଢିଲୁ ମୁଁ କଇଲ ପୁଣିଥର ମହର୍ଷି ହେଇଗଲା ନା ଆରେ ବା କଂଗ୍ରାଚୁଲେସନ୍ ଇଏ ସିଏ। ମନ ଦୁଃଖରେ ବସେଇ ମନ ମନେ କାନ୍ଦେଇ ମୋର କିଛି ହେଲାନି ଇଏ ହେଲାନି ସିଏ ହେଲାନି ଏଇ ଥରକୁ ଓ ଜେ ଇ ଭାଆରିଚି ସେଇ କଥା ଏଇଥରକ ଓ ଯେ ଇ ବାହାରିଛି ତାର ରଖିଚି ନାଇଣ୍ଟି ଥ୍ରୀ ପରସେଣ୍ଟ। ଓ ଜେ ଇ ରେ ନାଇଣ୍ଟି ଥ୍ରୀ ପରସେଣ୍ଟ।
ଦି ଭାଇ।
ମାନେ କ୍ଲିୟର ତ କଲା ଆଉ ଏମିତି କଲା ପୁରା ଫାଡିଦେଲା ଏକାଥରକେ। ଭାଇ ନାଇଣ୍ଟି ଥ୍ରୀ ପସେଣ୍ଟ ମାନେ ଗମେଣ୍ଟ ଡାକି ଡାକି ନବରେ ତାକୁ।
ହଁ ବା।
ହଁ ଇଖ ଅଲଗା ପ୍ରକାର ମାର୍କରେ ହଁ ବା ଭାଇ ମୁଣ୍ଡ ତା ଟିକା ଭାଇ ପ୍ରତି ମୁମେଣ୍ଟ ରେ ଖାଲି କାନ୍ଦିବ ଖାଲି। ତମର ହେଇଗଲା ଏଠି ହେଲା ସେଠି ହେଲା ମୋର ହେଲାନି। ମୁଁ କଣ କରିବି ଭାଇ ପ୍ରତି ମୁମେଣ୍ଟରେ ଖାଲି ଏଇଭଳିଆ ଖାଲି କାନ୍ଦିବ ଖାଲି ସିଏ।
ଗଲା ଯୋଉ ଯେତେବେଳେ ହେଲା ଭଲ କି ହେଲା ପୁରା ଆଉ।
ହଁ ବା ହଁ। ହେଇଛି ତ ହେଇଛି ତାପରେ ତାର ଏବେ ରେଜଲ୍ଟ ଆଇଛି ଖୁସି ବି ଅଛି।
ହଁ ନାଇଣ୍ଟି ଥ୍ରୀ ପରସେଣ୍ଟ ରଖିଛି ଆଉ।
ଉଁ ହୁଁ ହୁଁଁ। ଭାଇ ମୋ ଦେହ ଭଲ ନାହିଁ ବୋଲି ମୋ ପ୍ୟାଣ୍ଟ ସାର୍ଟ ବି ମାନେ ସଫା ହେଇନି ମୁଁ ଖୋଜିବାକୁ ବି ପଡୁଛି ମୁଁ କଣ ପିନ୍ଧିବି।
ହୁଁ। କାଲି ତ କଲେଜ୍ ଯିବାକୁ ପଡିବ ପୁଣି। ନା ବେ ଏକା ଉଠୁନି ଏକ ଦଶଟା ବାଜିଲାଣି ଟି।
ରାତି ସାରା ବୋଧେ ଫୋନ୍ ଚଲେଇଛି ଫୋନ ଚଲେଇଛି ତାପରେ ଏବେ ବୋଧେ ଶୋଇଛି। ସା ମାନ୍ଦାଳିଆ ଖାଲି ହେଲା ଆଉ।
ଓଡ଼ିଆ ଗୁଡା ଯେତେବେଳେ ଲଗେଇଲେ ହୋଉ ଥିବ।
କାଲି କୋଉଥିରେ ଯିବା ବସ ରେ ଯିବା ନା ଗାଡିରେ ଯିବା ଆଁ?
ତମର ସେପଟେ ହାଟ କୋଉଠି ପଡେ?
ହାଟ?
ହଁ ତମର ତ ସେପଟେ ହାଟ କିଛି ନାହିଁ ତ ଆସ ଟଙ୍କ ପାଣିକି ଆସ?
କଣ କୋ ଖୋଜିବୁ ତୁ ସବୁଠୁ ସବୁ ଦୋକାନ ଅଛି କିଛି ନାହିଁ ବୋଲି କହିବୁନି।
ଦୋକାନ ଯେ ଏବେ ଗୋଟେ ନୂଆ ଖୋଲି ଯାଇଛି ଯୋଉ ଆଇଁଷ ଦୋକାନ।
ଆଇଁଷ ଦୋକାନ ତ ପ୍ରବଳ ଅଛି ଏଠି।
ନା ଗୋଟେ ନୂଆ ଟେ ଖୋଲିନି ସେ ଯୋଉ ରୋଡ଼ ସାଇଟ୍। ଟିକି କଣ କଣ ଟଙ୍କ ପାଣି ଆମ ଗାଁ ଆମ ଗାଁ ଆଇଁଷ ଦୋକାନ ନା ଗୋଟେ କଣ। ନାଁ କଣ କହୁଛୁ?
ଚିକେନ୍ ଦୋକାନ ଅଛି ମଟନ୍ ଦୋକାନ ଅଛି ମାଛ ଦୋକାନ ଅଛି ପରିବା ଦୋକାନ ଅଛି। ଜଳିଖିଆ ଦୋକାନ ତ ଭର୍ତି ଅଛି ଏଠି।
ରମେଶ୍ଵର ଭିତରେ ବି ସେମିତି କଣ ଖୋଲି ଦେଇଚି ମାନେ ତା ଦୋକାନ ରେ ଯାହାବି ଖୋଜିବ ତୋ ପାଇଁ ଚୁଙ୍ଗୁଡି ହେଲା ମାଛ କଙ୍କ
ଏଠି ଫୁଣି ସୁପର ମାର୍କେଟସ ଖୋଲିଗଲାଣି ସୁପର ମା ସେଠୁ ଦୁଇଷ ଅଛି ଏଠି।
ଅଁ ହଁ ଆରେ କଲର୍ ବାଡ କଣ ଏଇ ଏଇ ବର୍ଷ ଅଣାଯାଏ ଏଇ ମାସରେ? କଲଜ ବାଡ୍ ଏଇ ମାସରେ ମିଳେ?
କୋଉଟା?
କଲର ବାଡ କଲର ବାଡ।
କଲର୍ ବାର୍ଡ଼ ଏତିକିିବେଳେ ମିଳିବ କେଜାଣି ବୁଝି ବୁଝିବୁ ଯାଇକି, ଏଇ ଆଙ୍କର ସୁଯୋଗବା ଥିଲା ବୋଧେ କଲର ୱାର୍ଡ।
ତାଙ୍କର କଣ ପାଳନ୍ତି ନା କଣ?
ହଁ ରଖିଥିଲେ ଆଉ।
ଶୁଏ ଶୁଣ ଗୋଟେ ମଜା କଥା ଶୁଣ। ଆମର ଦାଦା ଜଣେ ଗାଁ ରେ ହେଲା ତାଙ୍କର କୁକୁଡା ଫାର୍ମ ଗୋଟେ ଖୋଲିଥିଲେ।
ହୁଁ।
ହଁ ମଝିରେ ବେପାର ବଢ଼ିଆ ଚାଲା, ଲୋକ ଆସିଲେ ନେଲେ ବାହାରେ ବି ଲୋକ ଲୋକ ଆସୁଥିଲେ ମାନେ ନବାକୁ।
ହୁଁ ହୁଁ।
ସିଏ ଟିକେ ମାନେ ଟିକେ ଆଇଁଶୁଣିଆଁ ଲୋକ। ବୁଝିଲୁ ତ ତାଙ୍କର ଟିକେ ଆଇଁଷ ଭଲ କି ନହେଲେ ତାଙ୍କର ହବନି।
ହୁଁ। ହଁ।
ହଁ। ପେଣ୍ଟ ନା ଦୁକାନଟେ ନହିଁ ଏ ସାମ୍ନା ଘର
ତୋର ଷଠ ଅଛି କାଲି?
ଆ ଏଟା କହିବା କଥା।
ଓହୋ। ହୁଁ ଟେନସନ ଦେଇ ଦଉଚୁ। ମୁଁ ତ କଇବିନି ହେଲେବି ଟେନସନ୍ ଦେଇ ଦୋଉଚୁ।
ଆମେ ଏ ଭାରି ଅଡୁଆ।
ଭୟ ଲାଗୁଥିବ। କାଳେ କଣ ଷ୍ଟେଟ୍ କରିଦେବେ କି?
ସେଇପା ତାପରେ ଆମ ଟିଚର ଟିକେ କଣ କି ଅଖଡା ଟିଚର। ମାନେ ସେମାନେ ପ୍ରାୟତଃ ଯୋଉ ମାନେ ସିନିୟର ରହିଲେ ସେମାନେ ଯାହା କହିବେ ଆମ ଟିଚର ମାନଙ୍କର ସେଇଆ। ଆରଥରକ ସିନିୟର ମାନେ କହିଲେ ଯୋଉମାନେ ପଇସା ଦେଇନାହାନ୍ତି ସେମାନଙ୍କୁ ମାର୍କ ଦେବେନି। ଇଏ ଶତଶତିକା ଦେଇନାହାନ୍ତି। ସିନିୟର ମାନଙ୍କ କଥାରେ ଇଏ ଟିଚର ମାନେ ସେଇଆ କରୁଚନ୍ତି। ମାନେ ଟିଚର ଥାଉ ଥାଉ ଏମାନେ ଭାଇ ମାନେ ଦେଖୁଚନ୍ତି କମ୍ପ୍ୟୁଟର ରେ ଇଣ୍ଟରନେଟ୍ କନେକ୍ଟ କରିକି ତାଙ୍କ ୟୁ ଟ୍ୟୁବ ଫିଉ ଟ୍ୟୁବ ଚଲଉଚନ୍ତି। ଟିଚର ମାନେ କଣ କହିବା କଥା? ଏଇ କାଇଁ ଦେଖୁଚ କି କଣ ଦେଖଚ ଏମିତି କହିବା କଥା ନାଉ। ଟିଚର ମାନେ କହୁଚନ୍ତି ଭଲ୍ୟୁମ କମ ଟିକେ କରିଦିଅ।
ହେ ଭାଇ।
ହେଲା ମାନେ ଟିଚର ଙ୍କୁ ଧନିଅ ମାନିବାକୁ ପଡିବ। ସେଇ ଯୁଗରୁ ତ ପ୍ରାୟ ପିଲାମାନେ ହଁ ସେଇ ଯୁଗୁରୁ ତ ପିଲାମାନେ ପ୍ରାୟତଃ ଟିଚରଙ୍କ ସହିତ ମାନେ ଆକ୍ୱାନଟେଡ଼ ହେଇକି ରହିବାକୁ ଚାହୁଁଚନ୍ତି। କେମିତି ତାଙ୍କ ସହିତ ମିଶିଲେ ମାନେ ମାର୍କ ଟା ଆରାମସେ ମିଳିବ।
ଆରାମ ସେ ମଳିଯିବ ମାର୍କ।
ଏମିତି ତ ଅଛନ୍ତି କି ମାନେ ଟିଚର ମାନଙ୍କ ସହିତ ମିଶି ମିଶିକି ହେଲା ନିଜ ମାର୍କ ନିଜେ ନିଜେ ବଢେଇ ଦଉଚନ୍ତି।
ହଁ ହଁ ଆମର ଆସ ଆସ ଯେଉ ସିଏ ସିଏ ସେମିତି ଗୋଟେ ହେଇଥିବ ସିଏ।
ବର୍ଟାନୀ ମ୍ୟାାମଙ୍କର ମୁଁ କହୁଚି ପ୍ଲସ ଟୁ ରେ ବି ସେ ମୋ ସହିତ ପଢୁଥିଲା। ତମର ଗୋଟାଏ ସେକ୍ସନ ଥିଲା ବି ସେକ୍ସନ ହଁ।
ଓହୋ କେତେ ପରସେଣ୍ଟ ରଖିଲା ସେ?
ଦେଖେ ଯେତବେଳେ ମହର୍ଷିରେ ଯେତେବେଳେ ପଢୁଥିଲା ମୁଁ ତାକୁ ଏତେ ପରସେଣ୍ଟେଜ ଜାଣିିନଥିଲି। ଆମର ଯେତେବେଳେ ଏଗଜାମ ସରିଲା ମାନେ ଯୋଉ ଟୁଏଲଥ ଏଗଜାମ ସରିଲା।
ହୁଁ।
ଗୋଟେ ମାନେ ଗୋଟେ କଣ ଏକା ସାଙ୍ଗେରେ ଯୋଉ ସାର୍ଟରେ ଗାରା ଗାରି ଏଇ ଟ୍ରେଣ୍ଡ ବି ଆମର ଫଲୋ ଚାଲଥିଲା। କଣ ଆସ୍ ନା ଆସୋସେସନ୍ ଦେଖା ହେଲା ହେଲା। ମୁଁ କହିଲି ଆରେ ତୋର ଟେନ୍ଥରେ କେତେ ଥିଲା କି ନା ମୋର ଟେନ୍ଥରେ ବୟାଲବେ ଥିଲା ମୁଁ କହିଲି ବୟାଲବେ ଥାଇକି ତୁ ମହର୍ଷି ରେ ପଡୁଚୁ ନା ମୋ ଘର ପାଖ ଏଇଠୁ ପା ମୋ ଘର। ହେଲା ହଁ ଆଉ ଏ ପ୍ଲସ ଟୁ ରେ ରଖିଚି ପା। ଛୟାଅଶି ଛୟାଅଶି। ଏଇଟି ସିକ୍ସ ଏଇଟି ସିକ୍ସ ହଁ। ହଁ ମାର୍କ ସେଇ ହିସାବରେ ଉଠେଇ ଦେଇଛି ଆଉ ନାଇଁ ପଢା ପିିଲା ଟା କିନ୍ତୁ ଇଏ ଯୋଉ ହାବ ଭାବରୁ କିଏ ଜାଣିପାରିବେନି ନାଇଁ ଇଏ ପାଠ ଫାଠ ସ ପଢା ଶିଖିଛି କି ହଁ ବା ଟିକେ ବୋକାଟା ବୋକାଟା ଅଛି। ଖାଲି ଯିବ ଲା-ଲାଇବ୍ରେରୀକୁୁ ପଳାଏ ଖା ହଁ ଖାଲି ଲାଇବ୍ରେରୀକୁୁ ପଳାଏ।
ହଁ ଲାଇବ୍ରେରୀରେ ଯାଇକି କଣ କରିବୁ ଏଇଠି କଣ ବିଶ୍ୱ
ନଲେଜ ମାନେ ଅପାର ନଲେଜ ତାର।
ହଁ ଆଉଟର ନଲେଜ କିଛି ନଥିବ ବୋଧେ।
ମାନେ ଅଲଗା କଣ ଆମୁକୁ କାଉଣ୍ଟିଂ କଲାବେଳେ ବେଳେ ବେଳେ ମାନେ ଆଙ୍ଗୁଠି ରୁ ସାହାଯ୍ୟ ନବାକୁ ପଡେ ମାନେ ଯେମିତି ତେପନ ଅଠାବନ ହେଲା ତେଷଠି ଅଣ ସ୍ତୁରି ଏମିତି ସବୁ କଣ ଆମୁକୁ ଟିକେ ଭାବିବାକୁ ପଡିବ ତାକୁ ମିସେଇ ମାସେଇ କହିବ ସେ ଫଟା ଫଟ ମୁଣ୍ଡ ରେ ଫ ଟା ଫଟ ହିସାବ କରି ସାରି ଚାବୁର ଚାବୁର ଗପି ଦବ।
ହୁଁ ଆଉ ସେଇ ଭଳିଆ ପିଲା ଥାଆନ୍ତି ଗୋଟେ ଗୋଟେ। ହଁ ହଁ ହଁ ମ ବାଏ। ହଁ ହଁ ହଉ ହଉ ରଖୁଛି ହୁଁ ହୁଁ ମୁଁ କଲ୍ କରିବି ତ